ହାଲୋ ହଁ ସାଙ୍ଗ କହ।
କଣ କରୁଚ ସବୁ?
ଏଇଠି ଅଛୁ ଆଉ। ତୁ କଣ କରୁଚୁ?
ଏଇଠି ବସିଚି ଆଉ।
ତୋ କଥା କଣ କ୍ଲିୟର୍ ଆସୁନି? ହାଲୋ।
ହାଲୋ।
ହଁ ଏବେ ଶୁଭିଲା।
ଜିଓ ସିମ୍ ଆଉ ଜିଓ ସିମ୍ ନେଟିୱାର୍କ ସବୁବେଳେ ତାର ଘୁରେ।
ଅ ହ ହ ହ।
ଜମା ନେଟିୱାର୍କ ନାଇଁ। ଆଉ ତାର ଆଉ ତାର ବେଳେ ବେଳେ ତାର ନେଟ୍ ୱାର୍କ କୁଆଡେ ପଳାଏ ସିଏ ଆସେନି।
ଉଁ।
ଥବ ଥବ ଚାଲିବ ଥବ ଥବ ନାଇଁ।
ଉଁ ହୁଁ। ଏଇରେ ମୁଁ ଫୋନ୍ କରିଥିଲି ମୁ କଇଲି ଆମର ଅଷ୍ଟ ପ୍ରହରୀ ହବ ତୁ ଆସୁନୁ ବୁଲିଆକୁ ଆମ ଘରୁକୁ।
ତମ ଗାଁରେ କଣ ହଉଚି ଅଷ୍ଟ ପ୍ରହରୀ?
ନାଇଁ ନାଇଁ ଆମର ପ୍ରସିନାଲ୍ ହବ ହୁଁ।
ଓହୋ। କେବେ କରୁଚ?
ଆମର ହବ ଏଇ ଜୁଲାଇ ମାସରେ।
ହଉ ଗଲେ ହବ ନହେଲେ ଆଉ ଦେଖିବା।
ହୁଁ ଆସିବୁ ଆଉ ତୋ ପୁଅ କୁ ଆଣିକି ଆସିବୁ।
ହଁ ଦି ଦିନ ଦି ଦିନ ଖଣ୍ଡେ ପୂଜା ହବ। ନା କେତେ ଦିନ ଅଷ୍ଟପ୍ରହରୀ?
ଅଷ୍ଟପ୍ରହରୀ ତିନ ତିନି ଦିନି ଫାଷ୍ଟ ଦିନ କଳସ ବୁଡା ହବ। ତା ପରଦିନ ତା ପରଦିନ ଭୋରୁ ନାମ ସଂକୀର୍ତ୍ତନ ଧରା ହେବ। ପୁରା ରାତି ପୁରା ଯେବେଠୁ ଆଜି ଧରା ହେଲା ସକାଳୁ କାଲି ସକାଳୁ ଯାଏ। ତାପର ଦିନ ଆମର ନଗର ସ ସକୀର୍ତ୍ତନ ହେଇକି ଆଉ ଯୋଉ ଦଧି ହାଣ୍ଡି ଭଙ୍ଗା କହନ୍ତିନି
ହଁ।
ହୁଁ ସେଇଟା ଭଙ୍ଗା ହବ ପୁରା ସରିବ ଆଉ।
ନା ଚତୁର୍ଥ ପ୍ରହରୀ ଟା ବୋଧେ ଦି ଦିଦିନି ହଏ ନୁହଁ?
ହୁଁ ହୁଁ ଏଇଟା ପାଅଷ୍ଟପ୍ରହରୀ। ଉଁ ଆଠଟା ଆଉ ପ୍ରହର ଭଗବାନଙ୍କ ପାଖରେ ଭୋଗ ଲାଗିବ।
ହୁଁ ହୁଁ।
ହଁ ମୁଁ କହିଲି ତୁ ଯଦି ଆସିବୁ ତମ ବାରିର ସବୁ ଯାହା ଫସଲ ଲାଗିଛି ଆଣିକି ଆସିବୁ।
ହଁ ବାରିରେ ତ ଆମର ସବୁ ପ୍ରକାର ଲାଗେ ଆଉ।
କଣ କଣ ସବୁ ଲାଗିଛି?
ବାରିରେ ଆମର ଜହ୍ନି ଛଚିଣ୍ଡା। ପୋଇ କାକୁଡ଼ି। ଆଉ ହଉଚି ଶାଗ ସବୁ ବିଭିନ୍ନ ଭେରାଇଟି ପ୍ରକାର ଶାଗ ଲାଗିଛି ଖଡା ଶାଗ। କୋଚିଲା।
ଓହୋ ମୋର ତ ଶାଗ ପ୍ରିୟ ଶାଗ ମୋ ପାଇଁ ମେନ୍ ଆଗ ଆଣିବୁ।
ହଁ ମତେ କୋଉ ସାଗ ଭଲ ଲାଗେ।
ମତେ ଭଲ ଲାଗେ ଖଡା ଶାଗ। ପିତା ଶାଗ ହେଲା
ହ ହଁ।
ଯୋଉ ଆମର କଳମ ଶାଗ ହେନା
ହଁ।
ଏରା ସବୁ ଭଲ ଲାଗେ ତୁ ସେଇରା ସବୁ ଆଣିବୁ ଆଉ।
ହଁ ଆମେ ତ ପୁଣିଇଛୁ ଆଉ ଏବେ ଏବେ ଆମେ ଯୋଉ ମିଳୁନି କଲମ ସାଙ୍ଗାଣି ବାରିରେ ପକେଇଛୁ।
ହୁଁ ହୁଁ।
ସବୁ ସବୁ ଭେରାଇଟି ପ୍ରକାର ଶାଗ ପକେଇଚୁ ହବ ବୋଲି।
ହଁ ଆଉ କଖାରୁ ଡଙ୍କ ହେଇଛି ନା ତମ ବାରିରେ?
ହଁ ଏବେ ମାଡୁଛି ଆଉ ଲଗା ହେଇଛି ଏଇନୁ କଖାରୁ।
ହୁଁ ଆଉ ସେଇ ଡଙ୍କ ଟିକେ ଆଣିବୁ। କଖାରୁ ଡଙ୍କ ଟିକେ ଆଣିବୁ।
ଡଙ୍କ କଁ ତୋର ପସନ୍ଦ ହ୍ୟାଲୋ। ହଁ ଶୁଭିଲା।
ହଁ ଶୁଭିଲା।
ହଁ ହଁ ଗଲେ ଥଏର ଡ଼ଙ୍କ ଏଇରା ନେଇଗଲେ ହବ ଆଉ।
ହୁଁ ଆଉ ଲେମ୍ବୁ କମଳା ହେରା କିଛି ହେଇନି ତମ ବାରିରେ?
ହଁ ଲାଗିଯିବ ଲେମ୍ବୁ ଲେମ୍ବୁ ଗଛରେ ଲେମ୍ବୁ ତିନିଟା ତିନିଟା ଗଛ। ତିନିଟା ଗଛରେ ଲେମ୍ବୁ ପୁରା ଅଧିକା ହେଇଛି ପୁରା। ହଁଧଣି ଖ ହଁ ଅଧାଣି ଖଟା କର ଆଉଧି ସେମିତି ଗଛ ସେମିତିକା ପାଚିକି ପଡେ ଯଟ ନିଅନ୍ତି ଆଉ।
ହଁ ଆଉ ଯୋଉ ଲେମ୍ବୁ ଆଚାର ତୁ କରାଉ ବା ଆଣିବୁ ଟିକେ ତ।
ହଁ ଏଥର ଲେମ୍ବୁ ବା ଏଥ ଏବେ ଜଷ୍ଟ ପାଚୁଛି। ଆଚାର ହେଇଲେ କଣ ନେଇକି ଯିବି ଆଉ ଲେମ୍ବୁ ନେଇକି।
ପୁରୁଣା ଆଚାର ଲେମ୍ବୁର ରଖିନୁ।
ହଁ ପୁରୁଣା ରଖିଛି ସେ ପୁରୁଣା ଆଚନ ଖାଇବୁ।
ହୁଁ ହୁଁ ସେଇଆକୁ ଆଣିବୁ ସେଇଆକୁ ଖାଇବି ଆଉ। ଆଉ କଣ କଣ ଆଚାର କରୁଛୁ ସବୁ।
ନେମ୍ବୁ କୋଳି ଆମ୍ବ।
ଓହୋ!
ଆବର ତ। ଆମ୍ବ ଏବେ ଆମ୍ବ ସେ ହେଇଥିଲା ଆମ ଏବେ ତିନି ତିନି ଚାରିଟା ପ୍ରକାର ଆମ୍ବର ଆଚାର ହେଇଛି।
ଓହୋ ମାନେ ସେ ମିଠା ଆଚାର କରତବଦ ଆଣିବୁନି। ମୋର ଟିକେ ଖଟା ମିଠା ରାଗୁଆ ଆଚାର ଭଲ ଲାଗେ ମତେ।
ହ ହଁ ସବୁ ଆ ମିଶେଇକି ଆଚାର ହେଇଛି।
ତୁ ଶୁଣୁ ଅଷ୍ଟ ପ୍ର୍ରହରୀ ଆମର ଯୋଉ ହବ। ତୁ କଣ କରିବୁ ସେ କଳସ ବୁଡା ଦିନ ପଳେଇ ଆସିବୁ ହେଲା।
ହୁଁ ଏଇ ଦି ତିନି ରହିଲ ହବ ଆଉ
ହୁଁ ପଳେଇ ଆସିକି ଟୋଟାଲ ଦି ତିନି ଦିନ ରହିବୁ। ତାପରେ ଆମ ଗାଁ ର ଏପଟେ ସବୁ ଏରିଆ ସବୁ ବୁଲିବୁ ହେଲା। ଆମ ଏ ଠି ନଈ ଅଛି।
ଆଉ କଣ?
ନଈରେ ଗୋଟେ ଡଙ୍ଗା ଅ ସେ ଡଙ୍ଗା ତୁ କହୁଥିଲୁ ବସିବୁ ବୋଲି ଡଙ୍ଗାରେ ବସିବୁ ହେଲା।
ହଁ ହଁ ଡଙ୍ଗାରେ କେବେ ବସି ନଥିଲି।
ହୁଁ ଡଙ୍ଗାରେ ଟିକେ ବସିବୁ ସେ ନଈ ମାଛ ଫାଛ ଟିକେ ଖାଇବୁ। ଅଷ୍ଟପ୍ରହରୀ ସରିଲା ପରେ ମା ଘରେ ଆଇଁଷ ହବନି ନା ଅଷ୍ଟପହରୀ ଟାଇମ୍ ରେ।
ହୁଁ ନା ଏତେ ଦିନ ପାଇଁ ଘର କାହିଁ ଛାଡିବେ କି ନାଇଁ ବୁଝିଲେ ହବ ନା ଆଉ।
ହୁଁ ହଁ ତୁ କହିବୁ କହିବୁ ମୋ ସାଙ୍ଗ ଫୋନ୍ କରିଥିଲା ସେ ଛାଡିବେ ମତେ।
ଓହୋ। ହଁ।
ଛାଡ଼ିବେ ଘରେ।
ଓ ହୁ ରହିଲା ଟେ ନଈରେ ସମସ୍ତେ ବୁଲାବୁଲି କର ଆଉ ନଈରେ ଆଉ।
ହୁଁ ସେ ନଈର କଣ ନଈ ମାଛ ଟିକେ ଖାଆନ୍ତୁ।
ବଡ ନଈ ଟେ।
ହୁଁ ହୁଁ ବଡ ନଈଟେ ହ ଏଇଠି ଗୋଟେ ନଈ ଅଛି ତା ନାଁ ହଉଛି ହଂସୁଆ ନଈ।
ଓହୋ।
ହଁ ସେଇଠି ସବୁ ଆମର ଯେତେବେଳେ ନଈ ମାଛ ସବୁ ମିଳେ। ଶିଙ୍ଗ କରାଣ୍ଡି ଆଉ କଣ ହେରା କୁହନ୍ତି ସବୁ ଚିଙ୍ଗୁଡିର ସବୁ ଛୋଟ ଛୋଟ ଚିଙ୍ଗୁଡି।
କଙ୍କଡା ସବୁ ଛୋଟ ଛୋଟ। ହୁଁ ସେ ନଈ ମାଛ ଗୁଡା ମାନେ ବିଭିନ୍ନ ପ୍ରକାର ମୁଁ ତ ନା ଏତେ ଜାଣିନି।
ମିରିକାଳି ମିରିକାଳି ମାଛ?
ସେଇଟା ହଁ ସେଇଟା ବି ଆସେ।
ସେଇଟା ଟିକେ ମ ସେଇଟା ଟିକେ ମୋର ଭାରି ପସନ୍ଦ।
ହୁଁ ସେଟା ଜାଲ ପକେଇଦେଲେ ଆମ ଭାଇ କି କହିଲେ ଜାଲ ପକେଇଦବ। ଆମେ ଆଣିକି ଖାଇବା ଆଉ। ହୁଁ। ରୋଷ ରଷ ର ରୋଷେଇ କିନ୍ତୁ ତୁ କରିବୁ ରୋଷେଇ କିନ୍ତୁ ତୁ କରିବୁ।
ହଁ ମୁଁ ରୋଷେଇ କରିବି ଆଉ।
ହୁଁ ତୁ ରୋଷେଇ କରିବୁ ମୁଁ ତତେ ସବୁ ଯୋଗାଡି ଦେବି। ତୁ ସବୁ ରୋଷେଇ କରିଦବୁ ଆଉ।
ହଁ ଗଲେ ହବ ଏଥର ଆଉ।
ହୁଁ। ଆଉ ନଈ ଅଛି ଆମପଟେ ସବୁ ମନ୍ଦିର ହିରା ସବୁ ଭଲ ଅଛି ଏଠି ବୁଲାବୁଲି ଏତେ ଦିନ ପରେ ଆସିବୁ। ଟିକେ ବୁଲାବୁଲି କରିକି ଯିବୁ ଆଉ।
ତମ କେତେଟା ମନ୍ଦିର?
ଆମ ଆଡେ ଆମର ବହୁତ ମନ୍ଦିର ଅଛି ବା। ଶିବ ମନ୍ଦିର ସାଇବାବାଙ୍କ ମନ୍ଦିର ଆଉ ଆମ ଗାଁ ଗ୍ରାମ ଦେବତୀ। ଶିବ ମନ୍ଦିର ଦି ଚାରିଟା ଅଛି ଏଠି ପାଖାପାଖି।
ଓହୋ।
ବଢିଆ ବଢିଆ ସ୍ପଟ ସବୁ ଅଛି ବୁଲିବା ପାଇଁ ଖେଳ ପଡ଼ିଆ ଅଛି ସେଠି ଯାଇକି ବସିବୁ। ବଢିଆ ଲାଗିବ ସେି ପବନ ଦଉଥିବ ଖେଳା ପଡିଆରେ ବସିବୁ ବାହାରି ଶାନ୍ତି ଲାଗିବ। ନଈ କୂଳ ପବନଟା ବାଜିବ ଦେହରେ ହେଲା।
ମଜା ମସ୍ତି ହବ ଆଉ।
ହୁଁ ମଜାାମସ୍ତି କରିବା ଆଉ ତୁ ସିନା ରହିଲେ ବହୁତ ଦିନ ମଜାମସ୍ତି କରିବା।
କଣ?
ମୁଁ କଲି ତୁ ସିନା ବହୁତ ଦିନ ରହିଲେ।
ହଁ ଦିନ ଆଠ ଦିନ ଖଲ କହିଲେ କହିହକି ଆଠ ଦିନ ପାଇଁ ତ ଯାଇି କିିବାର ନହେଲେ ବୁଲି ଆସିବାେ ଟିକେ ଆଉ।
ହୁଁ। ଆଠ ଦିନ ପାଇଁ ଠିକ ହେଇଯିବ ଆଠ ଦିନ ପାଇଁ ଆସିଲେ ଅଷ୍ଟବହରେ ଦି ତିନି ଦିନ ଯିବ। ଆଉ ଚାରି ପାଞ୍ଚ ଦିନ ଏମତି ବୁଲାବୁଲି କରିଦବା ଆମ ଗାଁ ପାଖରେ। ସେ ଯୋଉ ଏଠି ଡଙ୍ଗାରେ ବସିବନି ତତେ ଡର ଲାଗିବନି ତ?
ନାଁ ନା ମତେ ଦଙ୍ଗା ଡରମଡ଼େନି।
ହୁଁ। ଡଙ୍ଗାରେ ଏଇବା ପା ଯୋଉ ବର୍ଷା ଏବେଦି ଆସି ବସିପାରିବୁ ଟିକେ ବର୍ଷା ପାଗ ହେଇଗଲେ ନଈ ପୁରା ଫୁଲିଯିବ ବହୁତ ପାଣି ହେଇଯିବ ହେଲା। ଆ ଯୋଉ ଡଙ୍ଗା ନା ଏଇ ଡଙ୍ଗା ଯିଏ ଚଲାନ୍ତି ସେମାନେ ଆଉ ଯିବେନି ଭିତରକୁ ତାଙ୍କର ବଡ ଡଙ୍ଗା ଆଣିଲେ ସେମାନେ ଭିତରକୁ ଯିବେ ଏ ଛୋଟ ଛୋଟ ଡଙ୍ଗା ଏବେ ଅଛି।
ହଁ ହଁ।
ବଡ ଡଙ୍ଗା ଆଇଁଲେ ସେ ଭିତରକୁ ଯିବେ ତାଙ୍କର ମାଛ ଧରନ୍ତି ନା ମାଛ ଧରିକି ତାଙ୍କ ବ୍ୟବସାୟ ତାଙ୍କର ସେଇଟା।
ଓୋ
ଜାଲ ଧରିକିରି ଜାଲ ପକେଇକି ମାଛ ଆଣନ୍ତି ବିକନ୍ତି ତାକୁ। କିନ୍ତୁ ସେୟାକୁ ଲୋକଙ୍କୁ ଵା େଇବେନି ଆମେ ଯୋଉ ବ ସିଥାନ୍ତେ ଟିକେ ଯେତେବେଳେ ନଈରେ ଅଧିକ ପାଣି ଥିବ ନା ତ ସେ ଲୋକଙ୍କୁ ବସେଇବେ ହୁଁ ଏବେ ଆସିଲେ ସିଏ ବସେଇବେ।
ଆଉ ତମର ଯାଇଁକି କୋଉ ଜୁଲାଇ ମାସ ଆଡକୁ ହବ ଅଷ୍ଟପ୍ରହରୀ। ତ ମେଘ ଟାଇମ୍ ହେଇଯାଇଥବ।
ନାଇଁ ଏତେ ମେଘ ହେଇନଥିବ ସେ ଶ୍ରାବଣ ମାସରେ ବେଶୀ ନା ଆଷାଢ ଶ୍ରାବଣ। ବେଳକୁ ବେଶୀ ବର୍ଷା ପ ନା ଆଉ। ଆମର ଜୁଲାଇ ର ଫାଷ୍ଟ ଉଇକ୍ ରେ ଅଷ୍ଟ ପ୍ରହରୀ ଆଉ।
ହୁଁ ହୁଁ ହୁଁ ନହେଲେ ଡେ ଡେରିରେ ହେଲେ ମେଘ ଦିନ ହେଇଯାଇଥବ।
ଉଁ
ହୁଁ ହୁଁ।
ନାଇଁ ତୁ ଆଗୁଆ ସେଇ ଯୋଗୁ ତ କହୁଛି ଆସିବୁ।
ଓହୋ ଗଲେ ହବ ଆଉ ଘରେ କଣ ହେଇିବ ଯିବି ଆଉ ତୁ ଯଦି କେତେବେଳେ ଟିକେ ଭିଡିଓ କଲ୍ କରନ୍ତୁ ମୁଁ ଯାଇ ଦେଖନ୍ତି ଆମ ଛା ଛାତ ଉପରେ ନୁହୁଁ ମିିନି ଗାର୍ଡେନ୍ ତିଆରି କରିଛି।
ହଁ କଣ ଲଗେଇଛୁ ଗାର୍ଡେନ୍ ରେ?
ବିଭିନ୍ନ ଭେରାଇଟି ପୁରା ଅଧିକା ପୁରା ଫୁଲ ଗଛ ଲାଗିଯାଇଛି ଯେ ବିଭିନ୍ନ ଭେରାଇଟି ର।
ଉଁ।
ଫୁଲ ଫଳ ଆଉ ଯୋ ଛୋ
ଫଟ ପଠେଇବୁ ତ ଫଟ ପଠେଇବୁ ତ?
ହଁ। ହଁ ଭିଡିଓ କଲ୍ ରେ ଦେଖାନ୍ତି କେତ୍ କେତେ ଵା ମଲ୍ଲି ଫୁଲ ହୋଉଚି ବି ତିନି ଚାରି ପକାର ମନ୍ଦାର ଫୁଲ, ନାଲି ମନ୍ଦାର, ଆଉ ଗୋଟେ ହୋଉଛି ପେନ୍ ପେନ୍ଥା ର ପେନ୍ଥା ମନ୍ଦାର ହଳଦିଆ କଲର୍ ର ମନ୍ଦାର।
ହୁଁ ହୁଁଁ। ନଟ ଅଶୋକ ଫୁଲ ତ କଣ କୋହୁଥିଲୁ ସେତେବେଳେ?
ତାର ସେତକ ଲାଗିଛି।
ହୁଁ।
ହୁଁ ହୁଁଁ। ନାଗିଚି ଏବେ
ତୁ ତ ଭାରି ଫୁ ତୁ ତ ପୁରା ଫୁଲ ପ୍ରିୟ ଆଉ ସେ ଯୋଗୁ ଲଗେଇଛୁ ସବୁ ଆଉ।
ହଁ ଟିକି ଟିକି - ଛୋଟ ଛୋଟ ଟେବୁଲ୍ ଗୋଲାପ ସବୁ ବିଭିନ୍ନ ପ୍ରକାର ଟେବୁଲ ଗୋଲାପ ହଳଦିଆ, ନାଲିଆ, ପିଙ୍କ୍। ପିଙ୍କ୍ କଲର୍ ର
ଉଁ ହୁଁ ହୁଁ।
କଲ ଚାରିଟା ପକାର ର ଫୁଲ ଗଛ ଲାଗିଛି। ତମେ ଖାଲି ଭିଡଓ କଲ୍ କରିକି ଦେଖିବ ଗାର୍ଡେନ୍ ଟା ପୁରା ଖାଲି ଫୁଲ ରେ ଭର୍ତ୍ତି।
ହୁଁ ଉଁ ଉଁ
ହୁଁ।
ହଉ ମୁଁ ତୋତେ କାଲି କି ନହେଲେ ଫ୍ରି ହେଇକି ଭିଡିଓ କଲ୍ କରିବି ଆଉ।
ହଁ ଦେଖେଇବା।
ଆଉ ତୁ ନହେଲେ ଆସିବୁ ଯେମିତି ହେଲେ।
ହଁ ମୁଁ, ହାଲୋ।
ମୁଁ କହିଲି ଆସିବୁ ଯେମିତି ହେଲେ, ଚେଷ୍ଟା କରିବୁ ଆସିବା ପାଇଁ।
ହଁ ମୁଁ ଘରେ ଫୋନ କରି କହିମି, ଘରେ ବୁଝେ, ଘରେ ଲୋକଙ୍କ କଥା ହେବି କଣ କର, ରାଜି ଯଦି ହେବେ ତାହେଲେ ହଉଚି ଭଲ ହବ ଆଉ।
ରାଜି କଣ ହେବେ? ଯେମିତି ହେଲେ ତ ଆସିବୁ ଆଉ ରାଜି କଣ?
ନା ମନା ତ କରିବେନି, ତୋ ଘରକୁ ଯିବାକୁ ମନା କରିବେନି।